ଆ କୁ
ହ୍ୟାଲୋ।
ହୁଁ ଏବେ ଶୁଭିଲା ନା।
ଆଜ୍ଞା ଆଜ୍ଞା ନମସ୍କାର ଆଜ୍ଞା।
ହୁଁ ନମସ୍କାର। ବସିଛି ଆଉ। କଣ ଆଉ କରିବାଆ ହୁଁ
ଆଉ କଣ ଖାଇଥିଲେ ଏଇ
ବିସ୍କୁିଟ ବିସ୍କିଟ
ବିସ୍କୁଟ କୁ ଆଉ କଣ ଖାଇଥିଲୁ?
ସେତିକି ଆଜ୍ଞା।
ପେଟ ଫୁଲ୍ ହେଇଛି?
ହୁଁ ହୁଁ ବେଶୀ ଭୋକ ଲାଗୁନଥିଲା ତ
ଆଜ୍ଞା ଆଜ୍ଞା ଅଳ୍ପ ଭୋକ ଲାଗୁଥିଲା ବୋଲି ଆପଣ ଖାଇଲେ।
ହୁଁ।
ଓ ବହୁତ ବଢିଆ କଥା ବହୁତ ବଢିଆ କଥା ଆପଣ ଆପଣଙ୍କ ସ୍କୁଲ ଆଡେ ଯାଇଥିଲେ?
ସ୍କୁଲ ଆଡ଼େ?
ଯାଇଥିଲେ ବୁଲି?
ନାଇଁ ନାଇଁ ଆଜି ଘରେ ହିଁ ଥିଲି।
ଆଜି ତାହାଲେ ଆପଣ ଘରେ ଥିଲେ ନା।
ହୁଁ।
ହୁଁ ଆଜି କଣ ରୋଷେଇ ହେଇଛି ଆପଣଙ୍କ ଘରେ।
ସେଇ ତା ଜଣାନାହିଁ।
ଆ ଆପଣ କଣ ଜାଣୁଛନ୍ତି?
କିଛି ନାଇଁ ପରା। ଆଉ କୁଆଡେ କୁଆଡେ ଭୋଜି ଖାଇ ଗଲେ ଆଜି। ଆଁ।
ଆଜି ଖାଇ ଯାଇଥିଲୁ ଆଜି ଖାଇ ଯାଇଥିଲୁ ଖଲ ସାହି ଦିଦିଙ୍କ ମ୍ୟାରେଜ୍।
ହୁଁ।
ବୁଲିବାକୁ ଯାଉଛୁ ମୁଁ ଯିବି ବ୍ରହ୍ମପୁର।
ହୁଁ।
ରାତ୍ରିରେ ରାତ୍ରିରେ। ବିବାହତା ହୋଇଛିି ବ୍ରହ୍ମପୁର ଯିବେ।
ହୁଁ।
ହେଇଥିଲା। ମାନେ ବିବାହଟା ହୋଇଥିଲା ଗାଁରେ ଯାଙ୍ଗିରିରେ ଏବଂ ସେଇ ଭୋଜି ଆମେ ଖାଇ ଯାଉଥିଲୁ କେରେଡିଛ।
ଆଚ୍ଛା ଆଚ୍ଛା ଆଜି ଫୁଲ୍ ଖାଇବା ପିଇବା ହେଇଛି ତାହେଲେ ଆଉ।
ଆଜ୍ଞା ଖୁବ ଖାଇବା ପିଇବା। ଆଜି ଟିକେ ଭଲ ଭାବରେ ପାଣିକୁ ମୁଁ ଗ୍ରହଣ କରିଛି। ମାନେ
ହଁ।
ଖରାପ ହେଇଥିଲା।
ହଁ।
କିଛି ଦେଖିକି କରିବାକୁ ପଡୁଛି ଆଜ୍ଞା।
ଆଉ ମେଡିସିନ ପାନ କଲେ।
ଆଜ୍ଞା ଆଜ୍ଞା ମେଡିସିନ ସେଇ ଦିନ ହିଁ ଖାଇଲେ ଭଲ ହେଇଗଲି। ଆଉ ତା କରୁ ଖାଇବାକୁ ଆଉ ଇଚ୍ଛା ପ୍ରକାଶ କରିନି। ଇଚ୍ଛା ପ୍ରକାଶ କରି କିନ୍ତୁ ଆଉ ମନ ଯାଇନି ଖାଇବା
ଉଁ ହୁଁ ମନ ଯାଇନି।
ଟପ ଟପ ମନା କଲା।
ଆଚ୍ଛା ଆଚ୍ଛା ଆଉ କୁଆଡେ ଗଲା।
ମ ମନ ତ ଜଣଙ୍କ ପାଖକୁ
ଓହୋ।
ସେପଟେ ଖାଲି ଯାଉଛି ଆଉ।
ଆଜ୍ଞା ଆଜି କଣ କରିଥିଲେ ସେପଟେ।
ହାଁ।
ସେପଟେ କଲ୍ କରିଥିଲେ ଆଜି ଆପଣ।
କୋଉ ପଟେ।
ସେଇପଟେ।
ସେଇପଟେ ବଲେ କୋଉପଟେ।
ଆ ସାରଙ୍ଗଗଡ।
ନା ନା।
କଲ କରିଥାନ୍ତେ ନା ଆପଣ ଟିକେ।
କଣ ପାଇଁ?
ଆଜି ଭୁବନେଶ୍ଵର ମାନେ କାଲି ରାତିରୁ ମୁଁ ଭୁବନେଶ୍ଵର ଯାଇଛି। ବଲେ ମୁଁ ଖବର ପା କାଲି ରାତିରେ ମୁଁ ଭୁବେନେଶ୍ୱର ଯାଇଛନ୍ତି ବୋଲି ମୁଁ ଖବର ପାଇଛି।
ଓହୋ।
ହ । କଥା ହବା ପାଇଁ ପାଇଁ ଯାଇଛନ୍ତି। ଫୋନ କରିଥିଲି କଥା ହେବା ପାଇଁ ଯୋଉ ଯନ୍ତ୍ର।
ହଁ।
ଫନ୍।
ହଁ।
ସେଠାରେ କଥା ମାନେ ତାଙ୍କେ ସେଇଟାକୁ କୁହ। ସଜେଇବାକୁ ଯାଇଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା। ଭଲ ଆଉ।
ଯେ ମୁଁ ଏବେ ତାଙ୍କୁ
ଆପଣଙ୍କର ଉଁ ଶବ୍ଦ ଭଲସେ କିସି ଶୁଭୁନି।
ଆ ଶୁବୁନି।
ହଁ ଏବେ ଏବେ ଶୁଭିଲା ଏବେ କୁହନ୍ତୁ।
ଏବେ ଶୁଭିଲା ଶୁଭିଲା ତାଙ୍କୁ କଲ କରି କଲ୍ କରିଥିଲି କିନ୍ତୁ ତାଙ୍କେ କଲ୍ ଉଠେଇବା ପାଇଁ ସହମତ ହୋଇନଥିଲେ।
ଆଁ!
କଲ୍ କରିଥିଲି କିନ୍ତୁ ତାଙ୍କେ କଲ୍ ଉଠେଇବା ପାଇଁ ସହମତି ହେଇ ନଥିଲେ। କଲ ଉଠେଇ ନଥିଲୁ।
ଆଛା ଆଛା।
ଆଚ୍ଛା।
ଆଉ ଘରେ ଆଜି ଆପଣଙ୍କର କଣ ଅଛି।
ଜାଣିନି ପରା।
ଆଜ୍ଞା କଣ କହିଲେ।
ମୁଁ ସେ ଘରକୁ ହିଁ ଯାଉନି।
ଆଜ୍ଞା ଆଜ୍ଞା ବୁଝିପାରୁଥିଲ ସେ ଘରକୁ ଆପଣ କଣ ପାଇଁ ଯାଉନାହାନ୍ତି।
ମୁ ଯାଉନି ମାନେ ।
ଆଜ୍ଞା ଆଜ୍ଞା ବୁଝିପାରୁଛ ବୁଝିପାରୁଛ ଆପଣଙ୍କର ସମେଟିକୁ ମୁଁ ବୁଝିପାରୁୁଛି।
ଆଜ୍ଞା ଆଜ୍ଞା ଆପଣଙ୍କର ଆପଣ ଟିକେ ଯୋଉଠି ନେଟୱାର୍କ ଭଲ ପାଉଛି ସେଇ ଜାଗାକୁ ଯାଆନ୍ତୁ ଆପଣଙ୍କ ବଏସ ସେ ଟିକେ ଏ କଟୁଚି ଆପଣ
ଏଠା ନେଟୱାର୍କ ତ ପାଉଛି।
ଏବେ ଠିକସେ ଶୁଭିଲା ଆଜ୍ଞା। ଏବେ ଠିକସେ ଶୁଭିଲା ଆଜ୍ଞା। ଆଉ ସକାଳ ଓଳି କଣ ଖାଇଥିଲେ ମଧ୍ୟାହ୍ନ ସମୟରେ?
ହୁଁ କଣ ଖାଇଥିଲି। ଭାତ ଡାଲି ଆଳୁ ଚିପ୍ସ। ସେତିକି ତାପରେ ଆମ୍ବ।
ଆଜ୍ଞା ଆଜ୍ଞା ଆମ୍ବଟା ମୁଁ ଆଜି ଖାଇନି ଆମ୍ବଟା ଖାଇବି ଆଜି ରାତିରେ କିନ୍ତୁ ଆଳି ଆଳୁ ଚିପ୍ସଟା କେମିତି? ତିଆରି କରା ହୁଏ କହିଲେ ଟିକେ ମତେ?
ଆଳୁରେ କନ୍ ଫ୍ଲୋର୍ ପ- କେଇକି ଲୁଣ ପକେଇକି ଅ ଅଦା ରସୁଣ ପେଷ୍ ଟିକେ ଦେଇକି ଦେଲେ ହେଇଗଲା।
ଅଦା ରସୁଣ ପେଷ୍ ଦେଇକି ତାହାକୁ ଭାଣ୍ଟିକି ତେଲରେ ପକାଯାଏ।
ହଁ
ଯାହା ଫଳରେ ତେଲର ଯାହା ଫଳରେ ସ୍ୱାଦଟି ଭଲ ଆସେ। ତାହେଲେ କେବେ
ଅଦା ରସୁଣର ସ୍ଵାଦ ଟିକେ ଭଲ ଆସେ ଆଉ।
ଆଚ୍ଛା ଆଚ୍ଛା ଏଇ ଭଳି ଭାବେ ଛେଚାଯାଏ ମୁଁ ବି ଦିନେ ଆପଣଙ୍କୁ ପୁଣି ଥରେ ଯଦି କିଛି ନ ଜାଣିପାରେ ଯଦି ମୁଁ ଆପଣଙ୍କୁ ପୁଣି ଥରେ
ଆପଣ ଟିକେ ଦୂରରେ ରହିକି କଥା ହଉଛନ୍ତି କି?
ନାଁ ନାଁ ନାଁ ମୁଁ ଦୂରରେ ରହିକି କଥା ହୋଉନି ମୁଁ ପାଖରେ ରହିକି ହିଁ କ ଥା ହଉଚି।
ଆଚ୍ଛା।
ଅ
ସେମତି ହଁ ଏବେ ଶୁଭିଲା ଏବେ ମଝ୍ ଧିରେ ମଝିରେ ଲାଗୁଚି ଦୂରକୁ ପଳଉଛନ୍ତି।
ନାଁ ନାଁ ନାଁ ସେପଡ଼ି ନାହିଁ କିନ୍ତୁ ଆପଣଙ୍କର ମଝିରେ ମଝିରେ ହଁ ସେଇଭଳି ପ୍ରୋବ୍ଲେମ୍ ହେଇପାରିଥାଏ। କିନ୍ତୁ ଆପଣଙ୍କର ମଝିରେ ମଝିରେ ଭଏସ୍ ଟିକେ ବନ୍ଦ ହେଇଯାଉଛି।
ଆଚ୍ଛା ଆଚ୍ଛା।
ଜାଣିନି ପ୍ରୋବ୍ଲେମ୍ ଟା କୋଉଠି।
ଏବେ ଫୁଣି ସେମତି ହେଲା।
ହାଲୋ।
ହଁ।
ଏବେ ଶୁଣିଲା?
ହଁ ଏବେ ଶୁବିଲା।
ଆଜ୍ଞା ଆଜ୍ଞା ବୁଝି ପାରିଲି କଣ ପାଇଁ ଏମିତି ହୋଉଛି।
କଣ ପାଇଁ?
ଆଜ୍ଞା ମୋ କାନରେ ବଗ୍ ଦେଇଚି ତ ମୁଁ ଏପଟ ସେପଟ ଦେଖି ଦେଖି କଥା ହଉଚି। ଏଥିପାଇଁ ବାହାରେ ଯୋଉ ଯା ବାହାରେ ଯୋଉ ଯାନ ଯାଉଚନ୍ ସେଥିକୁ ଦେଖି ଦେଖି କଥା ହଉଥିଲି।
ଆଚ୍ଛା ଆଚ୍ଛା।
ସେଥିପାଇଁ ସେଇଭଳି ଭାବେ ଶୁଭୁଥିଲା।
ଯାନମାନେ ବୋହୁତ ଭଲ ଦେଖା ଯାଉଛନ୍ତି ବୋଧେ।
ଆଜ୍ଞା?
ଯାନମାନେ ବହୁତ ଭଲ ଦେଖ ଯାଉଛନ୍ତି ବଧେ।
ଆଜ୍ଞା ଆଜ୍ଞା ଯାନମାନେ ବି ବହୁତ ଭଲ ଦେଖାଯାଉଛନ୍ତି। ପକ୍ଷୀମାନେ ବି ବହୁତ ଭଲ ଦେଖ ଯାଉଚନ୍ତି।
ରାତିରେ ଦେଖା ଯାଉଛନ୍ତି ପକ୍ଷୀମାନେ?
ଆଜ୍ଞା ଆଜ୍ଞା ଆମ ଆଖି ବହୁତ
ଆପଣଙ୍କ ଆଖି ତାହଲେ ବହୁତ ଭଲ ଅଛି ଆଉ।
ଆଜ୍ଞା ଆଜ୍ଞା ଆପଣ ଆସିନେ ଏ ସେଠି ତା ପାଇଁ କିଛି ଯନ୍ତ୍ର ୟୁ ଏ ସହାୟତା ନେଉଛନ୍ତି। ଆ ଆପଣ ଦେଖିବା ପାଇଁ କିଛି କାଚର ସହାୟକ ନୋଉଛନ୍ତି।
କଣ?
ଆପଣ ଦେଖିବା ପାଇଁ କିଛି କାଚର ସହାୟତା ନୋଉଚନ୍। କାଚ।
କଣ ପାଇଁ?
ଆପଣ ଦେଖା ଯାଉନି ନା ତ ଆପଣ କଚର ସହାୟତା ନେଉଛନ୍ତି।
ନା ରାତିରେ ଲାଇଟ ଲାଗିଲ ଦେଖାାଯାଏ ନହେଲେ ଦେଖାଯାଏନି।
ଏମତି କଥା ତାହେଲେ।
ହୁଁ। ଆଉ ଘରେ ସବୁ କଣ କରୁଛ? ଆଁ।
ଘରେ ଘରେ ସବୁ ଅଛନ୍ତି ତଳେ ଅ ମୁଁ ଉପରେ ଅଛି ଘରେ ଉପରକୁ ଆସିଥିଲେ ଦେଖିକି ଗଲେ ଆଜ୍ଞା।
ଆଚ୍ଛା।
ଆଜ୍ଞା ଦଶ ମିନିଟ ହେଇଯାଉଛି ମୁଁ କଲ ଟି କଟ କରୁଛି ଆପଣ କରନ୍ତୁ ପୁଣି ଖାଉ
ଆଜ୍ଞା ଆଜ୍ଞା କରୁଛି।